ଆଜ୍ଞା ନମସ୍କାର। ହଁ ଆଜ୍ଞା ଭଲ ଅଛନ୍ତି।
ଆଜ୍ଞା ଭଲ ଅଛି ଆପଣ ଭଲ ଅଛନ୍ତି।
ଅ ଗୋଟେ ଅ। ନୂଆ ବିଷୟ ଉପରେ ଆଲୋଚନା କରିବାାର ଥିଲା ବର୍ତ୍ତମାନର ବିଷୟ ସେଇଟା। ତ ଆପଣ ମାନେ ଜାଣୁଥିବେ ବ ମାନ କୋଉ ଭଳିଆ ବି ହୁଏ କି ବେକରୀ ସମସ୍ୟା ବୃଦ୍ଧି ପାଉଛି ମାନେ ବୃଦ୍ଧି ପାଉଛି। ତ ଜିନିଷ ଟା ସମସ୍ତ ତାର ବୃଦ୍ଧି ଆଉ ତା ନିରାକରଣ । କିମ ରହିବ। ତ ଆପଣ-ଅ-ଅ ଅ। ଭାରତର ନାଗରିକ ହିସାବରେ ବେକାରୀ ସମସ୍ୟାକୁ ଆପଣଙ୍କ ଦୃଷ୍ଟିରେ କେମିତି ଦେଖୁଛନ୍ତି ଏବଂ ଆପଣଙ୍କ ଅ ମାନେ ଭିଉରେ ବା ଆପଣଙ୍କ ଦୃଷ୍ଟିକୋଣରେ ତାର କଣ ପ୍ରଭାବ ରହିଛି ଏବଂ କଣ ଟିକେ ଅ ସଂକ୍ଷିପ୍ତ ଭାବରେ କହିବେ କି କୋଉ ଭଳି ଆପଣ ଆ କୁହନ୍ତୁ ଯେ କେମିତି ଆପଣ ବେକାରୀ ସମସ୍ୟା କୁ ଦେଖୁଛନ୍ତି ଆଉ କଣ ତାର ପ୍ରଭାବ ଭାରତୀୟ
ଦେଖନ୍ତୁ ଯଦି ଯଦି ଆମ ଦେଶ କଥା କହିବା ପର୍ଟିକୁଲାରଲି। ତ ଆମ ଦେଶରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଆଉ ଏଇଟା ହଉଛି। ତାର ସବୁଠୁ ଗୋଟେ ବଡ଼ କାରଣ କାହିଁକିନା ଆମ ଆମ ଦେଶରେ ଜନସଂଖ୍ୟା ଯେତ ତେ ସେଇ ହିସାବରେ ଯଦି ଦେଖାଯାଏ ତାହେଲେ ସେଇ ହିସାବରେ ଆମର ସବୁ ଭ୍ୟାକେନ୍ସିସ୍ ନାହିଁ କି ହେଇ ବି ପାରିବ ନାହିଁ ଗୋଟେ ଜନସଂଖା ଯେ ଆମର ଯେତିକି ସେକ୍ଟର ଅଛି ଯେଉଁଠି ବି ଯେତିକି ଭ୍ୟାକେନ୍ସିସ୍ ରହୁ ଛି ତ ଆମ ଜନସଂଖ୍ୟା ତା ତୁଳନାରେ ବହୁତ ଅଧିକ। ସେଇଟା ହେଉଛି ଗୋ ଗୋଟେ ରିଜନ ଆଉ ଗୋଟେ କଥା ହେଲା ଆମର ଯେଉଁ ଏଜୁକେସନ୍ ସିଷ୍ଟମ୍ ଅଛି ଆମ ଏଜୁକେସନ୍ ସିଷ୍ଟମରେ କଣ କରାହେଉଛି ଆମେ ଯାହାବି ପାଠ ପଢ଼ୁଛୁ ସେଇଟା ସବୁ ହେଲା। ପ୍ରାକ୍ଟିକାଲ ବେଷଡ କିନ୍ତୁ ଆମର କର୍ମ କ୍ଷେତ୍ର ହଉଚି ସ୍କିଲ ବେଶଡ। ତ ଯେହେତୁ ଆମ ଏସବୁ ପ୍ରାକ୍ଟିକାଲ୍ ବେସ୍ଟ ପାଠ ପଢ଼ୁଛୁ ତାପରେ ପୁଣି ଆମେ ଆସିଲୁ କୌଣସି ଏକ୍ଜାମ ଦେବା ପାଇଁ କୌଣସି ସେକ୍ଟରରେ ଜବ୍ କରିବାକୁ ହେଲେ ଆମୁକୁ କମ୍ପିଟେଟିଭ୍ ଏକ୍ଜାମ୍ କିଛି ଭେରାଇଟିସ୍ ଟାଇପସ ଅଫ୍ ଏକ୍ଜାମ ଦେବା ପାଇଁ ପଡ଼ୁଛି ସେଇଥିରେ ମଲ୍ଟିପୁଲ୍ ଟାଇମ୍ସ୍ ପିଲା ଫେଲୁଅର ହଉଛନ୍ତି ସେ ଫେଲୁଅର ହଉଛନ୍ତି ତ ସମସ୍ୟା ବଢ଼ୁଛି ତ ଯଦି ଆମକୁ ଆରମ୍ଭରୁ ହିଁ ଯଦି ଆମ ସ୍କୁଲ କଲେଜ ଏଇ ବୁ ସେକ୍ଟରରେ ଆମକୁ ସ୍କିଲ୍ ବେସ୍ଟ ପାଠ ପଢ଼ା ଯାଇଥାନ୍ତା ତାହେଲେ ଆମେ ଟେକନିକାଲ ନନ୍ ଟେକନିକାଲ ଏସବୁ ଉପରେ ଆମର ନଲେଜ ବି ରହିଥାନ୍ତା ଆମେ ସେ ସେକ୍ଟରରେ କାମ କରିଥାନ୍ତେ କିନ୍ତୁ ଆମ ଦେଶରେ ଦେଖନ୍ତୁ ପଟିକୁଲାରଲି ଆମ ଓଡିଶାରେ ଦେ ଦେଖନ୍ତୁ ଆମର ଇଣ୍ଡଷ୍ଟ୍ରି ସେକ୍ଟର ବହୁତ କମ୍ ଆମେ ସବୁବେଳେ ନିର୍ଭର କଲୁ ଗମେଣ୍ଟ ଉପରେ ତ ଏଠିକାର ମେଜୋରିଟି ୟୁଥ୍ ସବୁ ଗମେଣ୍ଟ ଏକ୍ଜାମ ପାଇଁ ପ୍ରିପାରେସନ୍ କଲେ ମୁଁ ମଧ୍ୟ ସେଇଟା କରୁଛି ଆପଣ ଦେଖିଥିବେ ଆମ ସୋସାଇ ଟିରେ ବହୁତ ସେମିତି କରୁଛନ୍ତି କିନ୍ତୁ ଯଦି ଆପଣ ବିଦେଶରେ ଦେଖିବେ ସେଠି ଇଣ୍ଡଷ୍ଟ୍ରି ରହିଲା ଅଧିକ ସେ ତାଙ୍କର ଗୋଟେ ମିନିମମ୍ ଯେତିକି ଏଜୁକେସନ୍ ଗୋଟେ ନର୍ମାଲି ଜଣେ ଗ୍ରାଜୁଏଟ୍ ହେଇଗଲା ତ ସିଏ ସଡ଼ନଲି କୋଉଁଠି ନା କୋଉଁଠି ଗୋଟେ କାମ ପାଇଯାଏ କାହିଁକିନା ତାଙ୍କର ପପୁଲେସନ୍ ବି ସେତେ ଅଧିକା ନୁହେଁ ଆମର ପପୁଲେସନ୍ ଅଧିକା କିନ୍ତୁ ଆମର ଫ୍ୟାସିଲିଟିସ୍ ନାହିଁ। ଆଉ ଯୋଉଥିପାଇଁ କି ଏ ସମସ୍ୟା ବଢ଼ି ଚାଲିଛି ଦିନକୁ ଦିନ ବଢ଼ି ଚାଲିଛି।
ଦେଖନ୍ତୁ ଜନସଂଖ୍ୟାର ଆଜ୍ଞା କୁହନ୍ତୁ କୁହନ୍ତୁ
ପ୍ରଥମେ ମୁଁ ମାନେ ମାଇ ପଏଣ୍ଟ ଅଫ୍ ଭ୍ୟୁ ମୁଁ ତ କହିବି ଯେ ପ୍ରଥମେ ଠିକ କରିବା ଦରକାର ଆମର ଏଜୁକେସନ୍ ସିଷ୍ଟମକୁ ଯଦି ଏଇଟା ମୋତେ ଲାଗେ ଯେ ଏଇଟା ହେଉଛି ତାର ମୂଳଦୁଆ। ଉଁ ଯଦି ଏ ବେସ୍ ଟ୍ୟାକ୍ସ ଠିକ୍ ହେଇଗଲା ତାହେଲେ ଆଗକୁ ବି ବହୁତ ଜିନିଷ ଠିକ୍ ହେଇଯିବ। ତ ପିଲାଙ୍କୁ ଛୋଟବେେଳୁ ହିଁ ଟ୍ରେଣ୍ଡ କରିବା ଦରକାର।
ହୁଁ ନିଶ୍ଚିତ ଭାବେ ଆପଣଙ୍କ କଥା ତାଲେ ଭାବେ ଗ୍ରହଣୀୟ ଏବଂ ଯୋଉ ସେ କାରଣରୁ ଯଦି ଆମେ ଦେଖିବା ଆଜ୍ଞା। ତ ଜନସଂଖ୍ୟା ପରେ ରହୁଛି ବା ଦେଶରେ ଯେଉଁ ଜନସଂଖ୍ୟା ଯେଉଁ ହାରରେ ବଢୁଛି ସେଇ ଅନୁପାତରେ ନୂତନ କର୍ମସଂସ୍ଥାନ ସୃଷ୍ଟି ହୋଇପାରୁନି। ମାନେ ଯୋଉ ଭଳିଆ ବି ଜନସଂଖ୍ୟାର ଦ୍ରୁତଗ ମିତି ହଉଛି ତା ଅନୁପାତରେ ଆମେ ଦେଇପାରୁନେ ମାନେ କର୍ମସଂସ୍ଥାନ ଦେଇପାରୁନେ। ଆଉ ଗୋଟେ ବ୍ୟବସ୍ଥା ହେଲା ମୁଁ ମୋ ବ୍ୟକ୍ତିଗତ ଭାବେ ଦେଖେ ଯେ ତ୍ରୁ ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଯଦି ଆମର ପାରମ୍ପରିକ ଶିକ୍ଷା ବ୍ୟବସ୍ଥାକୁ ଦେଖ୍ ଦେଖିବା କେବଳ ପ୍ରଦାନ କରୁଥିଲା। କିନ୍ତୁ ବ୍ୟବସାୟିକ କିମ୍ବା ବୈ‌ ଷୟିକ ଜ୍ଞାନ ଦଉନଥିଲା। ସେ ପାରମ୍ପରିକ ଶିକ୍ଷା କଥା ହେଲା କେବଳ ଡିଗ୍ରୀ ପ୍ରଦାନ କରୁ ଥିଲା କିନ୍ତୁ ଆମକୁ ଯୋଉ ଆ ବ୍ୟବସାୟିକ ବା ବୈଷୟିକର ଯୋଉ ସ୍କି ବା ତାର ଯୋଉ ଜ୍ଞାନ ସେ ଆମକୁ ପ୍ରଦାନ କରୁଛି। ତ ବୁଝେଇ ହେଲା ଭାରତରେ ଯୋଉ ଅଧିକାଂଶ ଲୋକ ରହିଲେ ସେଥିରେ ପ୍ରାୟ ଲୋକ କୃଷି ଉପରେ ନିର୍ଭରଶୀଳ ରହିଲେ। ତ ଯେଉଁଠାରେ ଅ ମାନେ ଋତୁ ଭିତ୍ତିକ ପ୍ରଥମ ବେକାରି ଅଧିକ ଦେଖାଯାଏ। ଯୋଉଠି କୋଠି ଯୋଉଠାରେ କୋଉଠି ନା ଯଉଠି ଅଧିକ ଚାଷ ହୁଏ । ତ କଲା। ଧାନ ଚାଷ କଲା ପରେ ଖାଲିରେ ବସିଲା ତ ଏଇ ଭଳି ବ୍ୟବ ପରବର୍ତ୍ତୀ ସମୟରେ କଣ ହେଇଛି ନା? କୁଟୀର ଓ କ୍ଷୁଦ୍ରଶିଳ୍ପର ଅବନତି ହେଲା । ଆଧୁନିକରଣ ହେଲା ଆପଣ କୋଉ ଭଳି ଭାବେ କୁଟୀର ଶିଳ୍ପ ବା ଯୋଉ ହ୍ୟାଣ୍ଡ କ୍ୟାପ ଥିଲା। ତାହା ବନ୍ଦ ହେଲା ତ ଆଧୁନିକରଣ ଓ ମେସିନ ବ୍ୟବହାର ଯୋଗୁ ଗ୍ରାମାଞ୍ଚଳରେ ଯୋଉ ପାରମ୍ପରିକ ହସ୍ତଶିଳ୍ପ ଥିଲା ଯାହା କୌଣିକ ବୃ ଥିଲା ଯିଏ ଗୋଟେ ୱେଭର ଥିଲା ବା ଯିଏ ବୋଣାକାର ଥିଲା ତାର ବୃତି ହରେଇଲା ଯିଏ କୁମ୍ଭାର ଥିଲା ସେ ତାର ବୃତ୍ତି ହରେଇଲା। ତ ଏଇଭଳି ଭାବେ ଗୋଟେ ଗଠନ ବେକାରୀ ଯୋଉ ସୃଷ୍ଟି ହେଲା। ବା ଗୋଟେ କୁଟିର ଶିଳ୍ପ କ୍ଷୁଦ୍ର ଶିଳ୍ପ ର ଅବନତି ଘରେ ଗୋଟେ ପାରମ୍ପରିକ ବନ୍ଦ ହେଇଗଲା ତାପରେ କଣ ହେଲା ନା ଯୋଉ ଧନ୍ଦା ମୂଳକ ଶିକ୍ଷା ଆମେ ଯୋଉ ଦେଖୁଚେ ବା ମାନେ ବେକାରୀ ସମସ୍ୟାର ଯଦି ନିରାକରଣ କଥା କହିବା ତେବେ ଧନ୍ଦା ମୂଳ କୋ ଶିକ୍ଷା ବା ଭୋକେଶନାଲ୍ ଏଜୁକେଶନ ପିଲାମାନଙ୍କୁ କମ୍ପ୍ୟୁଟର କଥା ଆଉ ମୋବାଇଲ ରିପାରିଙ୍ଗ ଇଲେକ୍ଟ୍ରିସିଆନ୍ ଭଳି ବୈଷିକ ଯଦି ଶିକ୍ଷ୍ୟା ଆମେ ଦେଇପାରିବା ତେବେ ପିଲା ଟି ରୋଜଗାର କ୍ଷମ ହୋଇ ପାରିବ
ହଁ ସେଇଟା ନିଶ୍ଚିତ ରୂପେ ହଁ।
କଣ ହଉଛି ନା ସରକାରୀ ଚାକିରି ପଛରେ ନ ଗୋଡେଇ ଗୋଟେ ପିଲାକୁ ଯଦି ଆମେ ଏଇ ଉପରେ ନିର୍ଭରଶୀଳ କରାଇବା ବା ଗୋଟେ ଷ୍ଟାର୍ଟ ଅପ୍ କରାଇବା ଶୁଦ୍ର ବ୍ୟବସାୟ ତିଆରି କରିବା ପାଇଁ ତାକୁ ଇଏ କରିବା ତ କେବେ କଣ ହବ ସେଇ ପିଲାଟିର ମନୋବଳ ଦୃଢ ହବ ତ ସେ କେବେ ଚାକିରି ପଛରେ ଗୋଡିବ ନାହିଁ ନୂଆ ଷ୍ଟାର୍ଟ ଅପ୍ ପଛରେ ଗୋଡେ ଇବ ବିଭିନ୍ନ ଜିନିଷ ଅଛି ପେଟ ପୋଷିବା ପାଇଁ ନିଜର କ ମାନେ କର୍ମ ସଂସ୍କାର କରିବା ପାଇଁ। ତ ଆଉ ଗୋଟେ କଥା କଣ ହଉଛି ନା ଯୋଉ କୃଷି ଭିତ୍ତିକ ଶିଳ୍ପ ହେଇଗଲା ବା କୃଷିର ଆଧୁନିକରଣର ଆବଶ୍ୟକତା ଅଛି ଯେମିତିିକି ଖାଦ୍ୟ ପ୍ରକ୍ରିୟାକରଣରେ ଆମେ ଯୋଉ ଫୁଡ ଯେମିତିି ମାଛ ଚାଷ କରୁଚେ କୁକୁଡ଼ା ଚାଷ କରୁ ସେଇ ଭଳି ଭାବେ ଆନୁଷଙ୍ଗିକ ଚାଷକୁ ପ୍ରୋତ୍ସାହନ ଦେଲେ ଯୋଉ ଗ୍ରାମାଞ୍ଚଳରେ ଯୋଉ ବେକାରୀ ବସୁଚନ୍ତି ଯୋଉମାନେ ତାସ ଖେଳୁଚନ୍ତି ଯୋଉମାନେ ଘରେ ବସି ଗୁଲି ଗ ଘଟି ଗପ କରୁଚନ୍ତି ସେମାନଙ୍କୁ ଆଟଲିଷ୍ଟ ମାନେ ତାଙ୍କର ଭରଣ ପୋଷ
ତା ଛଡ଼ା ଇ ଆଉ ଗୋଟେ ଆଉ ଗୋଟେ ଦିନିଷ ଆପଣ ଦେଖିଥିବେ ଯେବେଠା ଠାରୁ ଆମ ସରକାର ଲୋକଙ୍କୁ ଫ୍ରି ଦିନଷ ଡୋନେଟ୍ କରିବା ଷ୍ଟାର୍ଟ କଲେଣି ଫ୍ରିରେ ଚାଉଳ ଫ୍ରିରେ ସବୁ ଦିନିଷ। ତ ଧୀରେ ଧୀରେ ଲୋକ ଅଳସୁଆ ହେବାରେ ଲାଗିଛନ୍ତି। ତ ଏ ଦିନଷକୁ ମୋ ମତରେ ଯଦି ସେଇ ଦିନଷକୁ ସରକାର କମେ ହଁ ଯିଏ ତା ପାଇଁ ଯୋଗ୍ୟ ଯିଏ ପାଇବାର ଯୋଗ୍ୟ କେବଳ ସରକାର ସେମାନଙ୍କୁ ସେଇ ଦିନଷ ପ୍ରୋଭାଇଡ଼ କରନ୍ତେ ଆଉ ଲୋକଙ୍କୁ ଛୋଟ ବଳୁ ହିଁ ମାନେ ସେ ଅ ମେନ୍ଲି। ସ୍କୁଲମାନଙ୍କରେ କାହିଁକି ନା ଲୋ ଗୋଟେ ଗୋଟେ ପିଲାର ତାର ବେସିକ୍ ଏଜୁକେସନ୍ ସେ ଷ୍ଟାର୍ଟ କରିବ ସ୍କୁଲରେ। ତ ସ୍କୁଲରେ ଯଦି ସେଇ। ଏଜୁକେସନକୁ ପ୍ରୋଭାଇଡ଼୍ କରାଯାଏ। ମାନେ ମୋ କହିବା ମ ମତଲବ ହୋଉଚି ସ୍କିଲ୍ ବେଷ୍ଟ ଯଦି ସ୍କିଲ୍ ବେଷ୍ଟ ଏଜୁକେସନ୍ ଦିଆଯାଏ। ଫିସରୀ ଉପରେ ଆପଣ ଯେମିତି କହିଲେ ଯେ ଆମର ଫିସରୀକୁ ଡେଭଲପମେଣ୍ଟ କରିବା ଦରକାର ଅଁ ଏଗ୍ରିକଲଚରକୁ ଡେଭଲପମେଣ୍ଟ କରିବା ଦରକାର ତ ପିଲା କଣ ହୋଉଚି ସିଏ ଜଣେ ପ୍ଲସ୍ ଟୁ ସାରିଲା ପ୍ଲସ୍ ଥ୍ରୀ ସାରିଲା ତାପରେ ସିଏ ସେଇ ଡିପାର୍ଟମେଣ୍ଟରେ ଯଦି କିଛି ଏପ୍ଲାଏ କରିବ। ଭଳିଆ ଶିକ୍ଷା ଦିଆଯାଆନ୍ତା ତାହେଲେ ଧୀରେ ଧୀରେ ତାକୁ ଏକ୍ ତ ପ୍ର ସେଇ ସମୟରେ ତାକୁ ଏତେ ହାଇଲି କମ୍ପିଟିସନ ଭିତରେ ପଶିବାକୁ ପଡ଼ ଆନି ଆଉ ସିଏ କମ୍ ବୟସରୁ ମଧ୍ୟ କମ୍ ବୟସରୁ ମଧ୍ୟ ସେ ରୋଜଗାରକ୍ଷମ ହେଇପାରନ୍ତା। ଆଉ ଏ ଏବେ କଣ ହୋଉଚି ଯେହେତୁ ସରକାର ଫ୍ରୀଲି ସବୁ ଦିନିଷ। ପ୍ରୋଭାଇଡ଼୍ କରୁଚନ୍ତି। ଲୋକ ଅଳସୁଆ ହେବା ସହିତ ସେମାନେ ଆଉ କାମ ମାନେ କାର୍ଯ୍ୟ ବି କରୁନାହାନ୍ତି ଆଗ ଯୋଉ ଭ ଯୋଉ ରେଟ୍ ରେ ଚାଷ କାର୍ଯ୍ୟ ଲୋକ କରୁଥୁଲେ ଆଜିକାଲି ସେଇଟା କରୁନାହାନ୍ତି। ଲୋକ ଏ ଲୋକ ଏଜୁକେଟେଡ଼୍ ହୋଉଚନ୍ତି। କିନ୍ତୁ ସେହି ଏଜୁକେସନ୍ କୁ ସେମାନେ ଏଇଥିରେ ଆପ୍ଲାଏ କରୁନାହାଁନ୍ତି। ଲୋକ ଏଜୁକେଟେଡ଼୍ ହେଉଚନ୍ତି ଆମେ ଆମେ ବ୍ୟାଙ୍କରେ ସର୍ଭିସ୍ କରିବୁ ଆମେ ଡକ୍ଟର ହୋବୁ ଆମେ ଇଞ୍ଜିନିୟର ହୋବୁ କିନ୍ତୁ କେହି କହୁନାହାନ୍ତି ଆମେ ଫାର୍ମର ହବୁ।
ନିିଶତ ଭାବେ ଆମେ ଆମର ସେଇ ଆଲୋଚନାର କେନ୍ଦ୍ର କିନ୍ଦୁ ସେଇଆ ଯେ ଆମେ ଜଣେ ସଫଳ ମାଛ ଚାଷୀ ହେଇପାରିବା ଆପ ଆମେ ଜଣେ ସଫଳ ମାନେ କୃଷ ଷକ ହେପାରିବା ଆମେ ଜଣେ ନିଶ୍ଚିତ ଭାବେ ତାପରେ ଏଇ ଯୋଉ ସରକାରୀ ଚାକିରି ପଛରେ ନ ଓଡ଼ିଓ ଯୁବପିଢୀ । ନିଜେ କ୍ଷୁଦ୍ର ବ୍ୟବସାୟ ନିଜର ଷ୍ଟାଟପ ଆଉ ଆରମ୍ଭ କରି ଅନ୍ୟମାନଙ୍କୁ କାମ ଦବା ଉଚିତ। ଅନ୍ୟମାନାନଙ୍କ ପାଇଁ ଉଦାହରଣ ସାଜିବା ଉଚିତ୍। ଆମେ ଆ କୋଭିଡ ଭାଇରସ ସମୟରେ ମଧ୍ୟ ଏଇ ଭଳିଆ ବୋହୁତ ଉଦାହରଣ ଦେଖିଥିଲେ ଯେ ଯୁବପିଢିମାନଙ୍କର ଅ ମାନେ ଉଦ୍ୟମ ରହିଲାଣି ସେମାନେ ବିଦେଶରୁୁ ଲକ୍ଷ ଲକ୍ଷ ଟଙ୍କାର। ପ୍ୟାକେଜ୍ ଛାଡ଼ିବି ଆସିଥିଲି ଗ୍ରାଞ୍ଚଳକୁ କାରଣ ଗ୍ରାମା
ବା ସେଇ ସେଇ ସେଇ ସେଇ ଯଦି ମ ଚି ନ୍ତାଧାରା ସମସ୍ତଙ୍କର ରହିବ ତାହେଲେ ଏ ବେକାରୀ ସମସ୍ୟା ଧୀରେ ଧୀରେ ଦୂର ହେଇପାରିବ। ଆଉ ଯଦି ସମସ୍ତେ ଗମେଣ୍ଟ ସର୍ଭିସ୍ ଉପରେ ହିଁ ଡିପେଣ୍ଡ ହୋଇକି ରହିବେ ତାହେଲେ ଏ ବେକାରୀ ସମସ୍ୟା ତ ବଢ଼ି ପଢ଼ିବ ଆଉ ମୁଁ କହିବ। ମୋ ମତରେ ସରକାର ଉଁ ସରକାରୀ କାର୍ଯ୍ ସରକାରୀ କ୍ଷେତ୍ର ହୋଉ କିମ୍ବା ବେସରକାରୀ କ୍ଷେତ୍ର ହୋଉ ସେଇଥିରେ ମିଳିତ ଉଦ୍ୟମରେ କିଛି କିଛି ପଦ ପଦକ୍ଷେପ ନେବା ଜରୁରୀ ଆଉ ଏସବୁ ଜିନିଷ। ଏଜୁକେସନ ସିଷ୍ଟମକୁ ଆଣି ଜରୁରୀ।
ଆଜ୍ଞା ଦେଖନ୍ତୁ ବେକାରୀ କେବଳ ଜଣେ ବ୍ୟକ୍ତିର ସମସ୍ୟା ନୁହେଁ ଆପଣଙ୍କର ସମସ୍ୟା ନା ମୋର ସମସ୍ୟା। ଏହା ଦେଶର ଅର୍ଥନୀତିକୁ ଦୁର୍ବଳ କରିବ ସମାଜରେ ଅପରାଧ ବଢେଇବ ଅର୍ଥନୀତିକୁ ଦୁର୍ବଳ କରିବ ସମାଜରେ ଅପରାଧ ବଢେଇବ ଯୋଉ ପିଲାଟି ବେକାରୀ ସେ ଚାହିଁବ ଜେ ଆଉ। କହାକୁ ଆଉ କୋଉଠି ଯାଇକି। କାହାଠୁ ଚୋରି କରିବା ପାଇଁ ଘର୍ଷଣ କରିବା ପାଇଁ। ତ ଏଠି ଅପରାଧ ବଢିଲା ତେଣୁ ଯୁବପିଢି ଶିକ୍ଷିତ ହେବା ସହ କର୍ମ କୁଶଳ ଯଦି ହେବେ ତେବେ ଏହାର ସମସ୍ତ ସ୍ଥାୟୀ ସମାଧାନ। କଣ ହୋଇପାରିବ? ବୋଲି ମୁଁ ମୋ ଭାବେ ମାନେ।
ବାସ୍ ଆପଣ ବହୁତ ସୁନ୍ଦର କଥାଟେ କହିଲେ ମୁଁ ବି ସେଥିରେ ଏକମତ ଆଉ ଏଇ ସବୁ ଜି ଚିନ୍ତାଧାରା ସମସ୍ତଙ୍କୁ ରହିବା ଦରକାର ରହିଲେ ହିଁ ଆମ ଦେଶରୁ ବହୁତ ଶୀଘ୍ର ଏ ବେକାରୀ ସମସ୍ୟାଟା ଦୂର ହୋଇଇପାରିବ।
ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସାଙ୍ଗରେ ମଧ୍ୟ ଗୋଟେ ବହୁତ ପ୍ରଡକ୍ଟି ଡିସକସନ ବା ଗୋଟେ ଗୁରୁତ୍ୱପୂର୍ଣ୍ଣ ଆଲୋଚନରେ ମଧ୍ୟ ହେଲା ଏବଂ ଏହା ଆମର ସମସ୍ତ ନୁହେଁ ଗୋଟେ ସାରା ଦେଶର ସମ ସମସ୍ତଙ୍କୁ ସହଭାଗୀ ଦାର ସହିତ ଲଢେଇ କରିବା। କିି ଆପଣଙ୍କୁ ମଧ୍ୟ ମୁଁ ମଧ୍ୟ ଆପଣଙ୍କୁ ମଧ୍ୟ କହିଲେ ଯେ ଆପଣ ମଧ୍ୟ। ପ୍ରସ୍ତୁତି ଅଛନ୍ତି ଯେ ଆା କରୁଛି ଆପଣ ମଧ୍ୟ ପ୍ରତି ଦିନ ହୋଇ ପ୍ରସ୍ତୁତି ହେବା ସହିତ ଆପଣ ବି ଜଣେ କର୍ମକୁ ଖେଳ ହୁଅନ୍ତୁ। ଆପଣ ବି ମଣିଷ ଧାର ଉଧାର ଏବଂ ଆପଣ ମ ନିଯୁକ୍ତି ଦିଅନ୍ତୁ ବହୁତ ବହୁତ ଧନ୍ୟବାଦ।
ବହୁତ ବହୁତ ଧନ୍ୟବାଦ।